ହଁ। କଣ କରୁଛ କି?
ଏଇ ଗଢୁଛି ଆଉ
ରୋଷେଇ ଶୋଇଲାଣି କି?
ହଁ।
ଓ ପଖାଳ ଖାଉଛ ନା ଗରମ?
ନା ପଖାଳ କେତେବେଳେ ପଖାଳ କେତେବେଳେ ଗରମ। ଖରା ଗରମ ହଉଛି ଆଉ କେତେ ଗରମ ଖାଇବ।
ଛୁଆ କଣ ଖାଇଛନ୍ତି?
ଛୁଆ ପାଠ ପଢୁଛନ୍ତି।
ହୁଁ ଛୁଆ କଣ ପଖାଳ ନା ଗରମ ଖାଇଛନ୍ତି?
ଛୁଆ ସବୁ ସକାଳେ ଗଣ୍ଡେ ଗଣ୍ଡେ ପଖାଳ ପଖାଳ ଖାଇଛନ୍ତି ବଡ ପୁଅଟାକୁ ତାର ହଉଛି ଥଣ୍ଡା ଯେ ସେ ତାର ପଖାଳ ଦି ଦିନ ତିନି ଦିନ ହେଲା ପଖାଳ ଦଉନି ଗରମ ଖାଉଛି ନା ଗାଧଉନେଇ
ଆମ ଆଡେ କିନ୍ତୁ ଥଣ୍ଡା ପଡୁଛି ତୁମ ଆଡେ ଗରମ ହଉଛି ଆମ ଆଡେ କିନ୍ତୁ ଥଣ୍ଡା ପଡୁଛି।
ଆମ ଆଡେ ପଳେଇଆସ
ହୁଁ ବଙ୍ଗଲରେ ରହିଛ ତ।
ହଁ ଆମେ ଗୋଟେ ଗୋଟେ ନିଜ ମାନଙ୍କ ଏସି ଲଗେଇ ଦେଇଚୁ। ସେଇଥିପାଇଁ ଆମକୁ ଥଣ୍ଡା ଇଆଡେ ପଳେଇ ଆସ ଯଦି ଗରମରୁ ମୁକ୍ତି ପାଇବାକୁ ଚାହୁଁଛ।
ଓହୋ ହଉ ଯିବା ଦେଖିଆ ଆଉ।
ହୁଁ।
ଖରା ଦିନିଆ ପଳେଇ ଆସୁ ପଳେଇବୁ ଶୀତ ଦିନେ ପଳେଇ ଆସିବୁ।
ହଁ ଶୀତ ଦିନେ ଅଧିକ ଥଣ୍ଡା ହବ ଏସି ଲାଗିଛି ହଁ ଶୀତ ଶୀତ ଦିନିଆ ପଳେଇବ ହୁଁ ଆଜି କଣ ରୋଷେଇ କରିଛ?
ଆଜି କିଛି ରୋଷେଇ କରିନୁ ଖାଲି ଭଜା ଆଳୁ ଭର୍ତା ଭାତ
ପଖାଳ ଖାଉଛ ଆ ପଖାଳକୁ ଭଜା ଆମ୍ବ
ହଁ ହଁ ଦହି ହି ଲେମ୍ବୁ
ହୁଁ।
ସେତେ ତ ଖାଉଛନ୍ତି ଆଉ।
ମସଲା ଦିଆ ତରକାରୀ ଖାଇବାକୁ ଇଚ୍ଛା ହଉନି।
ହୁଁ
ଆଉ ଯାହା ଡାଲି, ସିଝ, ଦଳାଦୁଳି
ହୁଁ।
ଏୟା ଖିଆ ହଉଛି ଆଉ।
ହୁଁ।
ଓ ଏ ଖରା ହଉଛି ଭାଇ ଯାଇଛନ୍ତି ନା ହାଟକୁ?
ହଁ।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
ଏ ଯୋଉ ଖରା ହଉଛି ନା ଘରେ ତ ରହିପାରୁନାହାଁନ୍ତି ମଣିଷ।
ଖାଲି ରଜ ଏପଟେ ନଗଲେ ନହବ। ।
ହଁ ସେ ନେଇ ବେପାର ଟା ନକଲେ ଚଳିବୁ କେମିତି।
ହୁଁ।
ଆମର ତ ବାଡିରେ ଗଛ ଲଗେଇଛୁ ସବୁ ଖାଲି ମରି ଯାଉଛି।
କି ତମ ଆଡେ ପା ଖରା। ।
ଆମ ଆଡେ ଖରା ହଉନି ନା ମୁଁ କହିଲି ଆମ ଦେହ ମାନଙ୍କ ଭିତରେ ଗୋଟେ ଗୋଟେ ଏସିି ଲଗେଇ ଦେଇଛୁ। ସେଥିପାଇଁ ଆମ ମାନଙ୍କୁ । ଗରମ ହୋଉନି।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
ଖରାରେ ତ କିଛି ରହୁନି ଶାଗ ବାଇଗଣ ଯାହା ଲଗେଇଛନ୍ତି ସବୁ ପୋଡି ଯାଉଛି କିଛି ହଉନି। ପାଣି ବି ଯାହାର କୂଅ ସଟ ପଡି ଯାଉଛି ଯାହାର ବୋରିଂ ତାଙ୍କର ଟିକେ ପାଣି ହଉଛି ନହେଲେ ନାଁଇ ସ ଯା। ଖରା ଲାଗି ପାଣି ପାଇଁ ଲୋକ ହଇରାଣ ହଉଛନ୍ତି।
ପାଣି ଟା ଏଇ ଆମର ଟିକେ ସୁବିଧା କରିଦେଇଛନ୍ତି ବୋଲି ଅଚିନ୍ତା। ନହେଲେ ଆହୁରି ହଇରାଣ ।
ହଁ।
ଖରାରେ ପାଣି ଆଣେ ରୋଷେଇ କର ହସ୍ କେତେ ହଇରାଣ ହଉଛନ୍ତି।
ପୁରା ଶୁଖି ଯାଉଛି ପାଣି।
ଖାଲି ଘରୁ ଟିବଲ୍ ଟିବଲ ରୁ ଘର୍ ।
। ଛୁଆଙ୍କର ରଜ ପରେ ସ୍କୁଲ ଖୋଲିବ।
ଆଉ
ମୁଁ କହିଲି ଛୁଆଙ୍କର ରଜ ପରେ ସ୍କୁଲ ଖୋଲିବ।
ହଁ।
ଟିଉସନ ଯାଉଛନ୍ତି ନା।
ହଁ ଯାଉଛନ୍ତି।
କେତେ ଟାଇମ ଟିୟୁସନ୍ ହଉଛନ୍ତି? ଦି ଟାଇମ ନା ଗୋଟେ ଟାଇମ।
ନାଁ ଦି ଟାଇମ।
। ଉଁ ଖାଇନ କି?
ଆଉ ଛୁଆ ପିଲା ଖାଇଲେଣି ନା ବଡ ମଣିଷ ଖାଇନୁ ଖାଇନୁ।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
ଛୁଆ ତାଙ୍କର ପଖାଳ ଗଣ୍ଡେ ଗଣ୍ଡେ ଖାଇ
ହୁଁ ହୁଁ। ଆଉ ଆମ୍ବ ଗଛ ଅଛି ନା ଆମ୍ବ। କହୁଛି ନା।
ହଁ ସେ ତମେ ସବୁ ଖାଇଲଣି କି।
ନା ଆମର କେହି ଖାଇନାହାନ୍ତି ବାପା ଆସିନାହାନ୍ତି ଛୁଆ ଖାଇଥିଲେ। ବାପା ଆସିନାହାନ୍ତି ଖାଇନ ଆମେ ଖାଇବୁ ଏମତି ମୋର ଆମ୍ବ ଗଛ ଅଛି ନା ଛୁଆ ଖାଇଦେଇଛନ୍ତି ପଖାଳ। ଆମର ହେଇଥିବା ଯେ ହନୁ ଖାଇଦେଲା। ଗୋଟେ ଗଛରେ ଆସିଥିଲା କଣ ସେ ଛୋଟ ହେଇଛି ହନୁ
ଆସ ହେଇ ରଜା ଦି ତସ ହଲୁ ଖାଈଦେଲା
ଅଖା ଗୁଡେଇକି ରଖ ରଖିକି ହନୁ ଖାଇଦେଲା।
ସେ ସେଇୟଆ କରୁଛି ଆଉ। ହ ନ ତ ଆ ବରଛି
ଉୁଁ ଆଉ ନଡିଆ ଗଛ ଦିଟା ହେଇଚିଯେ ଗୋଟେଟା କଣ ପୋକ ମାରିକି ମଲାଣି ଆଉ ଗୋଟେ ଅଛି।
ଆ ତମର ପାଣି ଫାଣି ଦିଆ ହଉଥୀବ ନାଆଉ
ହଁ ପାଣି ଦିଆ ହଉଛି ଦିଆହଲେ ବି ଏଇନା ଯୋଉ ଖରା ହଉଛି ଯେତେ ପାଣି ଦେନା ଗଛରେ କଣ ଅଛି। ଯେତେ ପାଣି ଦେଲେ ବିନା ଲାଭ ନାହିଁ ସେ କୁଆଡେ ଶୁଖି ଯାଉଛି ଆଉ ବର୍ଷା ହବ ଯେମିତି ଗଛ ପାଣି ପାଇବ ବର୍ଷା ହବ ଯେମିତି ଗଛ ପାଣି ପାଇବ ଆଉ ଯେତେ ଟେକା ପାଣି ଦ ସେମିତି ହବ ନା। ଏନା ଏନା ଗାଈ ଖୀର ଦଉଛେ ନା।
ହଁ ସେମଛି ଟିକେ ଟିକେ ଆଉ ଏ ସକାଳ ପତ ଚା ହଉଛିିକନା କ ଚା ବୋଲି ବାପା ବୋଲୁ ତାଲେ ନାଲି ଚପିଉଛନ୍ତି ଆ ଆମ ବୋଉ ଦିନ ଦି ଯା ଟିକେ ପି ଟିକେେ କରିଦବୁ ଏୟା ହଁ କ୍ଷୀର ଅଳ୍ପ ଟିକେ ନାକୁର ଜମା ଅଛି ଆଉ।
ହୁଁ ହୁଁ ଆଉ ରଜ ପାଇଁ କୋଉ ଦିନ ଯାଉଛ ତମ ଘରକୁ।
ଦେଖିବା ମ
ହୁଁ ପହିଲି ରଜ ଟା ଭଲ ବାର ପଡୁଛି ତାପରେ ତ ସୋମବାରେ ମଙ୍ଗଳବାରେ ପଡୁଛି ସଂକ୍ରାନ୍ତି ସୋମବାର ତାପରେ ଦିନ ମଙ୍ଗଳବାରେ ଆଉ ଦିଟା ବାରରେ ଖାଲି ପିଠା ପଣା ହବ ହାଲୋ,
ହଁ କହ, ଆଲୋ କହ? ନା,
ସେ ସାଇଲେଣ୍ଟ୍ ହେଇଗଲା କି ସୁବିଲାନିତ ଗଲା ନା କଣ? ଏ ଖରା ଗରମ ହଉଚି। କିଛି ରଜରେ ପିଠା ପଣା କରି ଖାଇବେ ମଣିଷ।
ହଁ ସେ ମୁଇ ଯାହା ଅଳ୍ପ କରିବି ଆଉ।
ଯେ ଭଲ ପାଗ କଲେ କଅଁଳା କଲେ ଛୁଆଙ୍କୁ ବି ବୁଲାବୁଲି କରିଥା, ଦୋଳି ଖେଳି ଆ ମେଘ ହେଲେ ତ ଭଲ। ପାଗ ନରମ ହେଲେ ଛୁଆ ପିଲା ବୁଲାବୁଲି କରିବେ କି ଦୋଳି ଖେଳି ଖେଳିବେ। ଆଉ ଏମି
ରଜରେ ମେଘ ଅଛି ପହିଲି ରଜ କତୁ ନା କଣ ମେଘ ଅଛି। କହୁଚନ୍ତି।
ହଁ ମେଘ ଟିକେ ଟିକେ ହେଲେ, ତାପରେ ଭଲ ଲାଗିବ। ଆ ଏମିତି ଖରା କଣ ତ। ଫେରିବେ ନା କିଏ କୁଆଡେ ଯିବେ?
ଓହୋ।
ଘରୁ ସିନା ବାହାରିଲେ ରଜ କରିବେ।
ହଁ।
ଏ ମୋ ଶାଶ ଶଶୁର କେହି ଖାଇନାହାନ୍ତି।
ନା। ହଁ ଛୁଆ ତ ହଁ। ଆଉ କଣ ଖାଇଚି? ସାନ ଝିଅ ଖାଇଚି, ବଡ ଝିଅ କାଇଚି।
ଓହୋ। ହୁଁ ବାରଟା ହେଇନି କଣ ଖାଇବା? ଟାଇମ ହେଲାନି କି? ଗୋଟେ ସାଢେ ଗୋଟେ ଭିତରେ ଲୋକ ଖାଉଚନ୍ତି।
ହଁ।
ଉ, ହୁଁ। ସିଲେଇ ହଉଚିନା?
ହଁ।
ଉ ହୁଁ। ନା ରଜ ପାଇଁ ଜାମ୍ ଥିବ।
ହଁ ସେଇ ଭଳିଆ।
ଆଉ ରଜର ଶାଢୀ ଆଣିଚ ନା?
ହଁ।
ଉ ହୁଁ। ଏ ବର୍ଷ ତାହେଲେ ରଜ ଟା ଏକା ତୁମରା ଆଉ।
ହଁ ଦେଖାଜାଉ କ'ଣ ହଉଛ ଆଉ ଯାହା ହବ ଆଉ। ହଉ ଖରା ଗରମ ତ ହଉଛେ। ଭଲ କଥା ହଉଛି ସେ ମେଘଜନା ନ୍ୟୁଜରେ ଦେଖାଉଛି ହବ ଇଏ କଣ କରିବ କି।
ନା ହୁଏ ଦୁଇ ବର୍ଷ ରଜକୁ ଯାହାହେଲେ ମେଘ ହେଇଥାଏ। ମେଘଟା ବନ ନ ମେଘ ନହେଲେ ବି ଖାଲି କାଁଳ କଲେ ବି ଟିକେ କାଁଳ କନ ଗରମ ଟା ଚିଚିଟା ଟା ଲାଗିବ ଟା ବାଧିବ ନାହି।
ହଁ। ହଁ ଦେଖିଆ ଆଉ କଣ ହଉଚି ଆଚ୍ଛା।
ଆଲ
ତ ହ ଯିିବା।
ଝିଅ ଟା ଏଇଠି ବସିକି ପାଠ ପଢୁଥିଲା ଛୁଅ ଟା ଚଗଲା ହେଇଛି ମ ବାପା ଆସିଲେ ଖାଇବା ପାଇଁ ଟାଇ ହେଇଗଲାଣି ଏ ବାପା ଆସିଲେଣିି ନା କଣ ଖାଇବା ପାଇଁ ହ ହଉ ତାହେଲେ ମୁଁ ରଖୁଛି ବାପା ଆସିଲେଣି ହଉ।